ହ୍ୟାଲୋ ହଁ ମ୍ୟାମ୍ ନମସ୍କାର।
ନମସ୍କାର।
ହଁ ଗୁଡ ଇଭିନିଙ୍ଗ, କଣ କରୁଚନ୍ତି ଆଜ୍ଞା ଶୁଭ ସନ୍ଧ୍ୟା।
ଆଜ୍ଞା ଟିକେ ଜୋର୍ ସେ କହିବେ କି ଶୁଭୁନି ତ। ହ୍ୟାଲୋ ହଁ ହଁ କଣ କରୁଥିଲେ? ହଁ ହଁ ଶୁଣ ଗଲା କଣ କରୁଥିଲେ? ଏ ଟିୟୁସନ ରୁ ଆସିଲି ଏବେ ଆଉ। ଟିଉସନ କରୁଛନ୍ତି।
ହଁ ହଁ ନାଇଁ ଟ୍ୟୁସନ କରୁଛି।
ଆଚ୍ଛା।
ହଁ ହଁ ହଁ ଘର ପାଖରେ।
ଆଛା କୋଉ ଶ୍ରେଣୀ ଛୁଆଙ୍କୁ କରୁଛନ୍ତି।
ଏଇ ଗୋଟେ ଥ୍ରୀ କ୍ଲାସ୍ ର ଗୋଟେ ଏଇଟି କ୍ଲାସ୍ ର ଆଉ ଗୋଟେ ସିକ୍ସି ଗୋଟେ ୱାନ୍। ନଉ। ହ
ଘରଟା କୋଉଠି କହିଲେ?
ଆମର କଟକ ରେ
ଆଚ୍ଛା ଆଚ୍ଛା। ଏବେ ତାହେଲେ କଣ ଆମର ଖୋର୍ଦ୍ଧା ଖୋର୍ଦ୍ଧା କିନ୍ତୁ ଆ ଆମେ ରହୁଛୁ ଭୁବନେଶ୍ୱରରେ।
ଅହୋ।
ଆଉ କଣ କରୁଥିଲେ ଏବେ କଣ? ପଢାପଢି ଚାଲିଛି ନା ସରିଲାଣି।
ସରିଲାଣି ଏଇ ଏଣ୍ଟ୍ରାନ୍ସ ହରିକ ଦଉଛି ଆଉ।
ଓହୋ।
ଆ ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି। ଖରାବେଳେ ଖାଇଥିଲି ପଖାଳ ଶାଗ ଭଜା ଆଳୁ ଚକଟା ମିକ୍ସଚର କଖାରୁ ଫୁଲ ଭଜା।
ଓହୋ ହଁ ଡାଲି କରିଥିଲି ଭା ଭାତ ଡାଲି ତାପରେ ଆଳୁ ଭର୍ତ୍ତା କଲରା ଭଜା ଝୁଡ଼ୁଙ୍ଗା ଆଳୁ ବେଶର କରିଥିଲି। ଆଉ ପାମ୍ପଡ଼ ଆଉ। ଏତିକି ଖାଇଥିଲୁ ହଁ। ଆଉ କଣ ରୋଷେଇ ଜାଣିଛ?
ହଁ, ରୋଷେଇ ଜଣା ଅଛି।
କଣ ଜାଣିଏ କୋଉ ଉପରେ କଣ ବେଶୀ ଭଲ ହୁଏ?
ସବୁ କରିପାରିବି, ମାନେ ଦେଶୀ ବି କରିପାରିବି, ବିଦେଶୀ ବି କରିପାରିବି।
ଆଛା, ଆଛା।
ବିରିୟାନି, ବିରି ବିରିୟାନୀ ଆସେ। ଆଉ ଏଇ ଆମର ସବୁ ଯେମିତି ଫାଷ୍ଟଫୁଡ ଆଇଟମ୍ ହେଲା ସେଗୁଡା ସବୁ ଆଉ। ଚାଓମିନି ହେଲା ଚିକେନ ପକୋଡା ଆଉ ଆମର ପାମ୍ପିଡି ଚାଟେ ଚାଟେ ଏଇଗୁଡା ଆଉ।
ଆଚ୍ଛା! ଆଚ୍ଛା! ସବୁ ତାହଲେ ଜାଣିଛ।
ହଁ।
ଆଉ ଦେଶୀ ଭିତରେ ସବୁ କଣ ଜାଣିଚୁ, ରୋଷେଇ।
ସେଇ ଭଜା ଭଜି ଆସେ, ଆଉ ଆଉ ଆମର। ହୁଁ ହା ଯୋଉ କ ହେଇଟା କହନ୍ତି, କଖାରୁ ଫୁଲ ଯୋଉ ଚୁଡ୍ ‌ଚୁଡା ବନା ହୁଏ। ସେଉଡା ଆସେ, ଆଉ। ଆଜ୍ଞା।
ଶୁଣିପାରୁଚୁ।
ହଁ ହଁ ଶୁଣା ହଉଚି।
କୁହ।
ଏଇ ଭଜାଭଜି ସବୁ ଆ ଉପରେ ଆଉ। ପୋଇ, ଖଡା
ଖଡା ଟା କେମିତି କଣ କରନ୍ତି, ବେସର ଦେଇକି ରାନ୍ଧନ୍ତି।
ହଁ, ହଁ ବେସର ଦିଆ ହେଇକି ତାକୁ ଆଗେକୁ ମାନେ ସିଟି ମାରିଦିଏ। ତାରେ ସିଝି ଗଲେ, ତାକୁ ହଁ ମାନେ ବେସର ଇଏ ଦିଆ ହେଇକି ତାକୁ ସ ସିଝା ହେଇଯାଏ, ତାପରେ ବଢିଟା ବଢିହେରିକା ଭଜା ହେଇକି ତା ପଡିବ ତାର ଫୁଟା ହବ ପଛରେ, ଆଉ। ଜିରା, ସୋରିଷ, ରସୁଣ
ଆଚ୍ଛ ଆଚ୍ଛା ସେଟା କଣ ଝୋଳ ରହିବ ନା କେମତି?
ନା ଆମର ଆମର ଟିକେ ସ ଝୋଳ ଝୋଳ ପସନ୍ଦ କରନ୍ତି, ଆମର ଟିକେ ଝୋଳ ରହେ ଆଉ।
ହଁ। ତାହେଲେ ରୋଷେଇ ନିଜେ କର, ନା ମାଆ କରନ୍ତି।
ଉମପୁ ମୁ ଇଚ୍ଛା ହେଲେ କରେ, ନହେଲେ ମାମା ପ୍ରାଏ ଟାଇମ୍ କରନ୍ତି। ସିଏ କିଛି କରେଇ ଦିଅନ୍ତିନି, ମୁଁ ଇସ୍ ଙ୍କ ହେଲା?
କେତେବେଳେ କେମିତି ମାଆକୁ ସାହାଯ୍ୟ କର ଆଉ।
ହଁ।
ଆଉ ପିଠାପଣା କଣ ଜାଣିଚ?
ପିଠା ଚକୁଳି ବନେଇ ଆସେ, ଇଡଲି ବନେଇ ଆସେ। ଆଉ ସେଇ ମଣ୍ଡା ପିଠା ହେରିକା ଗଢି ଆସିବନି।
ଏବେ ଛୋଟ ଅଛୁ କରିବୁ ଆସ୍ତେ ଆସ୍ତେ ଆଉ। ଆଉ ରଜ କେମିତି କଣ କଟିଲା?
ହଁ ରଜରେ ଯାଇଥିଲି ମାମୁ ଘରକୁ ଯାଇଥିଲି ରଜ ପୂର୍ବରୁ ରଜ ସଜବାଜ ଦିନ ଗୋଟେ ଏଣ୍ଟ୍ରାନସ୍ ଥିଲା ତ ପଳେଇ ଆସିଲି ଶୁକ୍ରବାର ଦିନ ପଳେଇ ଆସିଥିଲି ଆଉ। ଆଉ ଯାଇନି କୁଆଡେ ବୁଲିବାକୁୁ ଯା ମାମୁଁ ଘରୁକୁ ଯାଇଥିଲି ଆଉ।
ମାମୁ ଘର ବି ସେଇପଟେ କଟକ।
ନାଇଁ ମାମୁଘର ଯାଜପୁରରେ।
ଓହୋ।
ହଁ।
ହଁ।
ଆଉ କଣ ଇଚ୍ଛା ଅଛି କଣ କରିବାକୁ?
ଗୋଟେ ଏ ଟିଚର ହବାର ଇଛା ଅଛି ଦେଖାଯାଉ ଙ୍କ ହଉଚି।
ହୁଁ। ଏବେ କଣ ସିଟି ନା ବି
ନାଇଁ ସରଲାଣି ସରଲାଣି ଆଉ ଓଟିଟି ୱଷ୍ଟେଡ ସରିଯା କ୍ଲିୟର ହେଇଯାଇଚି। ଖାଲି ପକେଇବି ଆଉ।
ଆଛା ଆଛା ହଉ ଠିକ ଅଛି ଆଉ ଲାଗ ଆଉ।
ଆଜ୍ଞା।
ନିଜେ ଠିଆ ହେବା ଦରକାର।
ହଁ।
ଆଉ କଣ ରାତିରେ କଣ ରୋଷେଇ?
ଆଜି କଣ ପନିର ଆଉ ଚଣା ପନିର ବନା ହଉଛି।
ମାମା ବନଉଛନ୍ତି?
ମାମା ସିଝା ସିଝି କରିକି ରଖିବେ, ମୁଁ ଗଲେ ବନେଇବି ଆଉ।
ଆଉ ରୁଟି ନା ଭାତ ଖାଇବେ?
ନାଇ ରୁଟି।
ରାତିରେ ସମସ୍ତେ ରୁଟି, ସବୁବେଳେ?
ହଁ ସବୁବେଳେ ରୁଟି।
ସବୁବେଳେ ଖାଆନ୍ତି ନା?
ହଁ ହଁ ସକାଳେ ଆଉ ଆମର ରାତିରେ ସବୁବେଳେ ରୁଟି ଖାଲି ଗୋଟିଏ ଟାଇମ ଖରା ବେଳେ ଭାତ।
ଆଚ୍ଛା ଆଚ୍ଛା।
ଆଉ ଆପଣ ରୋଷେଇ କରସ କଣ କରୁଛନ୍ତି ଆଜି?
ହଁ ମୁଁ ତ ସକାଳରେ ତ ଏତିକି ହେଇଥିଲା ଆଉ ଏବେ ଆଉ ରୁଟି ହବ, ଆଉ ଦେଖିକି ପରିବା କଣ ବନେଇବି ଆଉ।
ଓ ହୋ।
କ୍ଷୀର ଅଛି ଏମିତି ଖୀଆ ହବ ଆଉ। ଏବେ ତ ସନ୍ଧ୍ୟା ବେଳ ପୁଅଟି ପାଠ ପଢିବ ସନ୍ଧ୍ୟା ଦେଇକି। ଟିକେ ବାହାରେ ଦେହଟା ତ ଭଲ ନାହିଁ ବାହାରେ ଟିକେ ଏପଟ ସେପଟ ହଉଥିଲି। ଆଉ ପୁଅର ବି ଟିକେ ଦେହ ଭଲ ନାହିଁ, ବାହାରେ ଟିକେ ବୁଲୁଥିଲୁ ଏ ଆସିଲୁ। ପଢିବ ସିଏ ନା, ବସିବି ମୁଁ ଏପଟେ ଯାହା କରିବି ସେ ସେପଟେ ପଢିବ ଆଉ।
ପୁଅ କୋଉଥିରେ କୋଉ କ୍ଲାସ୍ ରେ ପଢୁଛି?
ର ଚତୁର୍ଥ।
ଓହୋ ସି ବି ଏସ ସି?
ହଁ ହଁ ସି ବି ଏସ ସି।
ଆଉ ହଉ ଆଉ କଣ ହଁ ନୂଆ ଆଇଟମ୍ କଣ ଜାଣିଛନ୍ତି ସେପଟେ? କଣ ଭଲ ଜିନିଷ ବନାନ୍ତି?
ନୂଆ ଆଇଟମ ଆପଣ ଆମ ଗୋଟେ ବନା ହୁଏ ମାନେ ବାହାଘରିଆରେ ଗୋଟେ ପାମ୍ପୁଡି ଚାଟ ଆପଣ ଖାଇଛନ୍ତି, ଆଉ ଅଲଗା ପ୍ରକାର ମୁଁ ଗୋଟେ ବନାଏ ପାମ୍ପଡି ଚାଟ୍ ଯୋଉ ମାନେ ସେ ଯୋଉ ମଇଦା ହେରିକା ଚକଟି ଦେବେ ତା ଦେହରେ ଟିକେ ଲୁଣ ତେଲ ଆଉ କଳା ଜିରା ଦେଇକି ଯେମିତି ଆମର ନର୍ମାଲ ଅଟା ଚକଡା ହୁଏ ସେମତି ଚକଡି ଦେଇକି
ଠିକ ଅଛି ହଁ।
ହଁ ସେମିତି ଚକଡିକି ତାକୁ ଟିକେ ପନ୍ଦର ମିନିଟ ଖଣ୍ଡେ ତେଲ ମାରିକି ଛା ଛାଡି ଦେବେ ଛାଡି ଦେବେ ତାପରେ ତାପରେ ସେଠୁ ଉଁ ତାକୁ ଛୋଟ ଛୋଟ ଯେମତି ଆମର ପୁରୀ ସାଇଜ ର ସେଇ ସାଇଜ ର ବେଲି ଦେବେ। ବେଲିକି ତାକୁ ଛାଣିଦେବେ, ତାପରେ ଗୋଟେ ନଡିଆ ଚଟଣୀ ଗୋଟେ ବନାହବ, ନଡିଆ ଆ ମାନେ ତାକୁ ଗ୍ରାଇଡିଙ୍ଗ୍ କରିଦେଵେ ତା ଦିହର ଟିକେ ଯଉ ତେନ୍ତୁଳି ରସ ଲୁ ଲୁଣ, ଚିନି, ଧଣିିଆ ପତ୍ର, କଞ୍ଚାଲଙ୍କା। ତାକୁ ଦେଇକି ଚଟଣି ବନେଇଦବେ, ବନେଇ ଦେଇକି ତାପରେ ମଟ ମଟର ହରିକା ସିଝେଇ ଦେବେ ମଟର ସିଝେଇ ଦେବେ ତାପରେ ଏ ପିଆଜ, ଗାଜର, କାକୁଡ଼ି ତାକୁ କାଟିକି ରଖିଦେବେ ତାର ସେ ଯୋଉ ପାମ୍ପଡ଼ ଟା ତା ବନେଇଥିବେ ତା ଦେହରେ ସେ ନଡିଆ ଚଟଣି ଟା ମାରିଦେବେ, ମାରିଦେଇକି ସେ ମଟର ସିଝା ଆ ପକେଇଦବେ। ତାର ସେଉ ଟିକେ ପକେଇଦେବେ, ପିଆଜ, କାକୁ କୁଡି ଗାଜର ଟିକେ ପକେଇଦେବେ ଆଉ ଟିକେ ସସ୍ ପକେଇଦବେ, ତାପରେ ଆଉ ଗୋଟେ ତା ଉପରେ ପାମ୍ପଡରେ ସେ ଚଟଣି ମାରିକି ଦେଇକି ଖାଇବେ ଭଲ ଲାଗିବ। କେବେ କରିବେ ଗୋଟେ ଆଉ। କରିକି ଖାଇକି କଇବେ କେମତି ଲାଗୁଚି ଆଉ। ହଁ ସେଟା କ୍ରିସ୍ପି ଥିବ ଆଉ ଏଇଟା ଯୋଉ ମାରଦେଲା ବେଳକୁ ଚଟଣି ଟା ସେ ଟିକେ ଟିକେ ନରମ ହେଇଯିବ ଭଲ ଲାଗିବୁ ଖାଇବା ପାଇଁ ଆଉ।
ଅ ହୋ ହୋ। ଆଉ ତାହେଲେ ବହୁତ ନଡିଆ ଚଟଣି ଯେହେତୁ ମିଶିବ ସେଇଟା ବହୁତ ବଢ଼ିଆ ଲାଗିବ ନାଇଁ କି?
ହଁ।
ହଁ ଠିକ୍ ଅଛି ଆଉ ଦିନେ ବନେଇବି ଆଉ।
ବନେଇକି ଖାଇକି କଇବେ ଆଉ
ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ହଁ ବଢିଆ ଜିନିଷ ଟା ବନେଇବା ଘରେ ସହଜରେ ହେଇଯିବ।
ଅଁ
ହଁ ବୁଲହ ହଁ ହଉ ଠିକ ଅଛି। ମାଁ ଙ୍କୁ ସାହାଯ୍ୟ କର ରୋଷେଇରେ ନିଜେ ବି ପଢାପଢି ହଁ। ଆମେ ତ କରୁଚୁ ଏମିତି ଟାଇମ୍ ଯାଉଥୁବ ପିଲାଙ୍କ ସାଙ୍ଗରେ
ଘରେ ଆଉ କଣ ବସିବ ନିଜ ଖର୍ଚ୍ଚ ଗୁଡା ନିଜେ ଉଠେଇିବା କଥା
ହଁ ହଁ ହଁ। ନିହାତି ନିହାତି ଏବେ ଜଉ ଭଳିଆ ପରିସ୍ଥିତି ସମସ୍ତେ ନିଜ ଗୋଡରେ ନିଜେ
ହଁ ମୁଁ ମୋର ପ୍ଲସ ଟୁ ସରିଲା ପରଠୁ ମୁଁ ଟିଉସନ କ ଟିଉସନ୍ କଲିଣି।
ହୁଁ।
ଉଃ।
ହଉ ଏବେ କଣ କରୁଚ ଯାଅ କଣ କର ପଛରେ କଥା ହେବା ଆଉଥରେ। ହଉ ଠିକ ଅଛି ହଁ।